ଶୁଭ ସନ୍ଧ୍ୟା ଆ ଆପଣ ଏବେ କଣ କରୁଛନ୍ତି?
ମୁଁ ମୁଁ ଏଇ ବସିଛି ଯୋଉ ଗରମ ହଉଛି ଏଇ ଯେ ଟିକେ ଛାତ ଉପରେ ଟିକେ ବସିକି ଏଇ ପବନ ଟିକେ ଖାଉଥିଲି ଆପଣ?
ମୁଁ ବି ଏଇ ଯୋଉ ବର୍ଷା ହେଇଛି ଛାତ ତ ପୁରା ଓଦା ହେଇଯାଇଛି ତାପରେ ଟିକେ ଥଣ୍ଡା ବି ଲାଗୁଛି ବସିବା ପାଇଁ ସେ ଓଦା ଗୁଡାକ ଶୁଖିଗଲାଣି। ଛାତ ଉପରେ ବସିକି ପବନ ଖାଉଛି ଆଉ।
ଆପଣ ଗୋଟେ ଚେୟାର ନେଇକି ବସୁନାହାନ୍ତି ଛାତ ଉପରେ।
ହଁ ଚେୟାର ଆଣିବାକୁ ତ ଆମେ ପୁରା ସଭା ତଳେ ରହୁଛୁ ତ ଉପରକୁ ଆସିଲା ବେଳେ ଚେୟାର ଆଣିଲା ବେଳେ ଆଃ ଟିକେ ଅସୁବିଧା ହଉଛି ତ ସେଇ ଯୁଗୁରୁ ସେଇ ଯୁ ଗୋଟେ ପାଚେରି ଅଛି ସେଇଠି ବସିଛୁ ଆଉ।
ନାଇଁ ଆଜି ଟିକେ ବର୍ଷା ହେଇଥିଲା ନା ସେ ଟିକେ ହଉଛି ଓଦା ହେଇଥିବ ନିଶ୍ଚିନ୍ତ। ସେଇଥିପାଇଁ ମୁଁ କହିଲି କି ଆପଣ ଚେୟାର ଆଣିକି ବସିଲେ ଟିକେ ଭଲ ଲାଗିବ ଟିକେ କମ୍ଫଟେବୁଲ ବି ଲାଗିବ ନା କଣ?
ହଁ ତାପରେ ଆଜି ବର୍ଷା ତ ବହୁତ କମ ହେଇଛି କିନ୍ତୁ ପବନ ବହୁତ ଜୋର ସେ ହେଇଛି ଏ ତେ ଜୋର ସେ ପବନଉଥିଲା ଯେ ମାନେ ବହୁତ ଜୋର ସେ ମାନେ ଯୋଉ ଫନିରେ ଯେମିତି ପବନ ହୁଏନି ସେମିତିୟା ପୁରା ପବନ ହେଇଥିଲା।
ନା ନାଇ ଏଇଟା ପୁରା ଆପଣ ସତ କଥା କହିଲେ ମୁଁ ଆଜି ପବନ ଦେଖିଚି ମତେ ବି ହଉଛି ମାନେ ଏ ପୁରା ଲାଗିଲା କି ମୁଁ ଫନି ପୁରା ଫନି ମୁମେଣ୍ଟକୁ ପଳେଇଲି। ଫନି ଯୋଉ ବାତ୍ୟା ହେଇଥିଲା ମହାବାତ୍ୟା ଦୁଇ ହଜାର ଉଣେଇଶରେ ସେଇ ଟାଇମକୁ ହିଁ ମୁଁ ପୁରା ପଳେଇଲି ଆପଣ ଫନି ବେଳେ ବାତ୍ୟା ଅନୁଭବ କରିଛନ୍ତି ତ?
ହଁ ମୁଁ ଫନିିବେଳେ ବାତ୍ୟା ଅନୁଭବ କରିଛି ଫନି ବେଳେ ତ ଏଇଠି ସଜନାଗ ଛ ବି ଭାଙ୍ଗି ଯାଇଥିଲା ତାପରେ ଆଜି ଯେତେ ଜୋର ସେ ପବନ ହେଇଛି ଆଉ ପ ଛ ପଟେ ଗୋଟେ ପାର୍କ ଅଛି ସେଇଠି ଗୋଟେ ଗଛଟି ଥିଲା ବହୁତ ମୋଟା ଗଛ ଟା ସେ ଗଛ ଟା ବି ଭା ଙ୍ଗି ଯାଇଛି।
ସଜନା ଗଛ କହୁଛନ୍ତି ଫନି ବେଳେ ଏତେ ମୋଟା ମୋଟା ଗଛ ମାନେ ଆପଣ ଯୋଉ କହିଲେ ପାର୍କରେ ସେଇଟା ବା ମୁଁ ଦେଖିବାକୁ ଯାଇଥିଲି ମୋ ମାମା ମତେ କହିଲେ ମୁଁ ସେଇଟା ଦେଖିବାକୁ ଯାଇଥିଲି ଏତେ ମୋଟା ଗଛ ଏତେ ବର୍ଷ ମାନେ ମୁଁ ଛୋ ଟ ବେଳୁ ସେ ଗଛ ଅଛି। ମାନେ ଫନିରେ ଏତେ ଜୋର ସେ ହଉଛି ହେଇଥିଲା ପବନ ସେ ଗଛ ହଉଛି ଭାଙ୍ଗିଗଲା ମାନେ ଭାବନ୍ତୁ କେତେ ଏତେ ସ୍ପିଡ ରେ କେତେ ବେଗରେ ପବନ ଆସିଥିଲା। ଇଏ ହଉଛି ସେଇ ଭଳିଆ ମୋଟା ଗଛ ଟାକୁ ଭାଙ୍ଗି ଦେଇଥିଲା ନା।
ହଁ। ତାପରେ ଯୋଉ ଉଣେଇଶହ ଅନେଶତ ମସିହାର ଯୋଉ ମହାବାତ୍ୟା ଫନିକୁ ବି ଭୁସି ଟ ଦେଇଥିଲା ଆଉ ସେଇ ବାତ୍ୟାକୁ ତ କେହି ବି ଭୁଲିବେନି
ହଁ ସେ ସେତେବେଳେ ତ ମୁଁ ସେଇ ଚାରି ପାଞ୍ଚ ବର୍ଷର ହେଇଥିବି ଆପଣ ବି ସେଇ ଦଶ ବାର ବର୍ଷର ବୋଧେ ହେଇଥିବେ ସେତେବେଳେ।
ନା ମୁଁ ଆପଣଙ୍କ ଠାରୁ ସାନ ହିଁ ହେଇଥିବି।
ହଁ ସେଇ ପାଖାପାଖି ବୟସ ତ ଆମର ତିନି ଚାରି ବର୍ଷ ସାନ ବଡ ଆଉ ନା।
ହଁ ଆପଣ ଖାଇସାରିଲେଣି।
ହଁ ମୁଁ ଏବେ ଖରା ଦିନ ନା ଜମା ମାନେ ମତେ କିଛି ହଉଛି ମାନେ ଖାଇବାକୁ ମାନେ ଟିକେ ଇଛା ହଉନି ତ ମୁଁ ସେଇ ଯାହା ଖରା ବେଳେ ଖାଇଥିଲି ଖାଇକି ଶୋଇକି ଉଠିକି ବସିଛି ଆଉ କଣ କରିବି। ଆପଣ କଣ ଖାଇଛନ୍ତି?
ମୁଁ ତ ଖାଇନି ମାର୍କେଟ ଯାଇଥିଲି ଟିକେ ସେଇଠି ଯାହା ଟିକେ ଖାଇକି ଆସିି ଥିଲି ତାପରେ ଆଉ କିଛି ଖାଇନି। ଆଉ କଣ ଖାଇବି ଗରମ ବି ହଉଚି ଆଉ ଖାଇଆକୁ ବି ଇଛା ହଉନି ଆଉ କିଛି ରା ତିରେ ଖାଇବିନି।
ଏଁ ଆପଣ ମାର୍କେଟ ଯାଇଥିଲେ ମାନେ ନିଶ୍ଚିନ୍ତ ଭଲ ମଦ କଣ ଖାଇକି ଆସିଥିବେ କଣ ଖାଇଚନ୍ତି କହିଲେ?
ମୁଁ ମାର୍କେଟ ଯାଇକି ଖାଇଥିଲି ଆ ଚାଓମିନ୍ ଖାଇଥିଲି ଆଉ ରୋଲ୍ ଖାଇଥିଲି ଆଉ କିଛି ଖାଇ ନଥିଲି।
ଓ ଚାଓମିନ୍ କୁ କଣ କଣ ସବୁ ପଡ଼ିଥିଲା ସେ ଚୌମିନ ରେ? ଚାଉମିନ୍ ଦଉଚନ୍ତି।
ମାର୍କେଟରେ ସେ ଚାଓମିନରେ ତ ଏବେ ଘର ଚାଓମିନ୍ ଅପେକ୍ଷା ବାହାର ଚାଓମିିନ୍ ଭଲ ଲାଗେ କିନ୍ତୁ ସେଠି ଟି କେ ମାନେ ଅସନା ତ କରନ୍ତି ତ ସେଇଥିରେ ପକେଇ ଥିଲେ ଯୋଉ ବନ୍ଧାକୋବି ବିଟ୍ ଗାଜର ଆଉ ଟମାଟ ଆଉ ଚାଉମିିନ୍ ଏତିକି ହିଁ ପକେଇଥିଲେ ଆଉ ସସ୍ ସବୁ ପକେଇଥିଲେ ଟମାଟୋ ସସ୍ ଆଉ ଏବେ ଗୋଟେ ଯୋଉ ହ୍ଵାଇଟ କଲରର ଯୋଉ ସସ୍ ଆସି ତାକୁ ମେଓନିଜ କହୁଚନ୍ତି। ସେଇଟା ବି ଆଉ ଚିଲି ସସ୍ ବି ପକେଇଥିଲେ।
ଓହୋ। ଆଉ ତାହେଲେ ଏଇ ସବୁ ବି ସେମାନେ ତାହେଲେ ପକେଇ ଦେଇଚି ଆଉ ସୋୟାବିନ୍ ପକେଇ ନଥିଲେ।
ହଁ ସୋୟାବିନ୍ ବା କହିଲି।
ଆଚ୍ଛା ଆଚ୍ଛା ଆଉ ଆପଣ ଯୋଉ କହିଲେ କି ରୋଲ୍ ଖାଇଚନ୍ତି ରୋଲରେ ବି ସବୁ ଏଇ ଟାଇପର ଜିନିଷ ପଡିଥିଲା ନା ଆଉ କିଛି ଅଲଗା ଜିନିଷ ପଡି ଥିଲା ଟିକେ କହିଲେ।
ନା ରୋଲରେ ବି ଏଇଭଳିଆ ହିଁ ପଡିଥିଲା ଆପଣ ଉଁ ଯୋଉ ରାଜମହଲ ଛକ ଯାଇଥିବେ ରାଜମହଲ ଛକରେ ଗୋଟେ ଏବେ ଆ ଯୋଉ ରୋଲଟେ ଫେମସ୍ ନୁହେଁ କି। ଆମେ ସେଇଠୁ ହିଁ ଖାଇଥିଲୁ। ଏଇ ଯୋଉ ଲେଖା ହେଇଥିବ ସେଇଠି ମା ଗାଙ୍ଗୁରାମ ସୁଇଟ୍ସ ଆମେ ସେଉଠୁ ହିଁ ଖାଇଥିଲୁ ଆଜି।
ହଁ ହଁ ହଁ ହଁ ବୁଝିଲି ବୁଝିଲି ସେଇ ଯୋଉ ଯୋଉ ଦୋକାନଟା ଆ ବୋହୁତ ଗହଳି ହୁଏ ସେଇ ଦୋକାନଟା କଥା କହୁଛନ୍ତି କି ଆପଣ।
ହଁ ହଁ ଯୋଉ ସେଇଠି ଗୋଟେ ଲେଖା ହେଇଥିବ ବାନାରସ୍ ବ୍ୟୁଟି ସେଇ ତାରି ଟିକେ ଆଗୁକୁ ଆଉ
ହଁ ହଁ ମୁଁ ଜାଣିଲି ବା ବନାରସ ବ୍ୟୁଟି ବା ଏବେ ହିଁ ମୁଁ ଯାଇଥିଲି ଏଇ ଆର ମନ୍ଥ ସେତେବେଳକୁ ମୋର ଗୋଟେ ସାଙ୍ଗର ବାହାଘର ଥିଲା। ଶାଡୀ ଗୋଟେ ଆଣିଲି ପନ୍ଦର ହଜାର ଟଙ୍କାର ତାକୁ ଗିଫ୍ଟ ଦେବି ବୋଲି। ଆପଣ ଯାଇଚନ୍ତି ସେଟିକି?
ହଁ ମୁଁ ସେଇଟିକି ଯାଇଚି ଆଉ ସେଇଟିକାର ଯୋଉ ଡ୍ରେକ୍ କଲେକ୍ସନ ବି ବହୁତ ଭଲ ଥିଲା।
ହଁ ସେଇଟା ଯେହେତୁ ଟିକେ ଶାଢୀ ଦୋକାନ ସେଠି ଡ୍ରେସ୍ ଅଳ୍ପ ରଖିଚନ୍ତି। କିତୁ ଭଲ ମାନେ ମନ ପସନ୍ଦର କିନ୍ତୁ ରଖିଚନ୍ତି ନା?
ହଁ ସେମାନେ ଡ୍ରେସ୍ ରଖିଥିଲେ ଅନାରକଲି ଆଉ ଶର୍ଟ କୁର୍ତି ବି ବହୁତ ଭଲ ଭଲ ରଖିଥିଲେ ପାର୍ଟିଓୟାର ବି ବହୁତ ରଖିଥିଲେ।
ହଁ। ହଁ ସେଇ ଦୋକାନଟା ଟିକେ ମାନେ ଯିଏ ବି ଶାଢୀ କିଣିଆକୁ ଯିବ ସେଠି ସବୁ ଯାକ ସବୁଯାକ ଦାମିକିଆ ଶାଢୀ। ତ ଯିଏ ଶାଢୀ କିଣିଆକୁ ଯିବ ସିଏ ସବୁ ପାର୍ଟି ଓୟାର୍ ପାଇଁ ଶାଢୀ କିଣିଆକୁ ଯିବ ନା? ସେଥିପାଇଁ ସେଇ ମାନେ ସେଇ ଅର୍ଥରେ ହିଁ ସେମାନେ ଗୋଟେ ରଖି ଦେଇଚନ୍ତି ଅଉ ଗୋଟେ ଇଏ କରି କରିକି ନା କଣ?
ହଁ। ଆଉ ମାର୍କେଟ ବିଲ୍ଡିଂ ତାର ସାମ୍ନାରେ ତ ବହୁତ ଭଲ ଭଲ ସୋରୁମ ଅଛି ସୋରୁମ୍ ଯେମିତି କିି ଅ ଶ୍ରୀଲେଦର। ଏବଂ ଖାଦିମ ଆହୁରି ବହୁତ ଭଲ ଭଲ ବି ଅଛି।
ହଁ ସେଠୁ ଆପଣଙ୍କ ଜୋତା ଆଣିଲେ ନା ଆଜି କିଛି ଆଣିନାହାନ୍ତି ଜୋତା?
ନା ମୁଁ ଏଥର କିଛି ଜୋତା ଆଣିନି କାରଣ ମୁଁ ଏଥର ଜୋତା କିଣି ଦେଇଛି। ତ ଆର ମାସ କି ଆର ବର୍ଷ ଆଡକୁ ଆଣିବି ଆଉ ଜୋତା ତ ମୋର ଗୋଟେ ବର୍ଷ କି ଦି ଅ ପଳଉଛି ଦି ମାସ ଗୋଟେ ବର୍ଷ ଏମିତି ପଳଉଛି।
ଓ ହଁ ଜୋ ତ ଏତେ ଖର୍ଚ ବାର୍ଚ ନାହିଁ ତାପରେ କୋଉ ସେଇ ଜୋତାକୁ ସେଇ ଜୋତାକୁ ବାରମ୍ବାର ପିନ୍ଧା ହଉଛି ଯେ
ହାଲୋ। ହାଲୋ। ହାଲୋ। ହାଲୋ ହାଲୋ। ହାଲୋ ହାଲୋ ହାଲୋ ହାଲୋ।